ଜୟେ
ଜୟ ଶ୍ରୀ ଜଗନ୍ନାଥ।
ସାଙ୍ଗ ମୋ କଥା ଆପଣଙ୍କୁ ଶୁଭା ଯାଉଛି?
ହଁ ସାଙ୍ଗ ଶୁଭା ଯାଉଛି। ଏବେ କୋଉଠି କା କାର୍ଯ୍ୟାଳୟରେ ଅଛନ୍ତି ନା ନା ପଳେଇଲେଣି?
ନା ନା ମୁଁ କାର୍ଯ୍ୟାଳୟରୁ ବର୍ତ୍ତମାନ ପ୍ରସ୍ଥାନ କରିସାରିଲିଣି ଏବେ ଉଁ ଘରେ ନୀତିଦିନିଆ କାର୍ ଜ ସାରି ବର୍ତ୍ତମାନ ମୁଁ ଏବେ ବସିଛି। ଆପଣ ତ ଆଠଟା ଘଟିକାରେ ଯିବେ।
ଆଜ୍ଞା, ଆଜ୍ଞା ମୁଁ ଆଠ ଘଟିକାରେ ଯିବି।
ଆଜ୍ଞା ବର୍ତ୍ତମାନ ଆପଣ କଣ କାର୍ଯ୍ୟାଳୟର ଅଛନ୍ତି?
କାଯେ ବସିକି ଆମେ ଆଉ କଣ କରିବୁ ସନ୍ଧ୍ୟା ଟାଇମ୍।
ଆଚ୍ଛା, ସନ୍ଧ୍ୟା ସମୟରେ
ସନ୍ଧ୍ୟା ସମୟରେ ବସିକି ଆଇସ୍କ୍ରିମ୍
ଆଜ୍ଞା, ଆଜ୍ଞା, ସନ୍ଧ୍ୟା ସମୟରେ ଆପଣ ଆଉ କିଛି ଖାଦ୍ୟ ଗ୍ରହଣ କରୁନାହାନ୍ତି? ଆଇସ୍କି ଏବେ ବର୍ତ୍ତମାନ ମଲେଇ ଖାଉଛନ୍ତି।
ମଲେଇ ଖାଉଛୁ, ଗୁପଚୁପ ଖାଇଛୁ। ଆମର ଚୁଡ଼ା ଯୋଉ ମି-ଉଁ, ଚୁଡା ଯୋଉ ମିଳୁନି
ଆଜ୍ଞା।
ତାକୁ ଖାଇଥିଲୁ, ଚା ଟିକେ ପିଇଥିଲୁ ଏଇଆ।
ଆଜ୍ଞା ଏତେ ସବୁ ଜିନିଷ ଆପଣ, ଏତେ ସବୁ ଜିନିଷ ଆପଣ ଖାଇ ଦେଇେଛନ୍ତି ନା?
ଟିକେ ଟିକେ ବୁଲି ବୁଲି ଖାଇବା କଥା ଆଉ। ଆଜି କାର୍ଯ୍ୟାଳୟରେ ସେମିତି କିଛି କାମ ନାହିଁ ତ। ତ ବସି ବସି କି ଏ ଏ ମାନେ କଣ କରିବୁ ବସିକି ଖାଉଛୁ ଖାଲି ଆଉ।
ଏକୁଟିଆ ଉପଭୋଗ କଲେ ନା ସାଙ୍ଗମାନଙ୍କ ସହିତ ଉପଭୋଗ କଲେ?
ସାଙ୍ଗମାନଙ୍କ ସହିତ ନା ଏକୁଟିିଆ ଆଉ ଖାଇବା ପାଇଁ ଭଲ ଲାଗିବ।
ହଁ ସେଇଟା ତ ଠିକ କଥା, ଏକୁଟିଆ ତ ଗ-ଭଲ ଲାଗ ଗିବନି, ସେଥିପାଇଁ ଆପଣଙ୍କୁ ପଚାରିଲି ଏକୁଟିଆ ଉପଭୋଗ କଲେ ନା ସାଙ୍ଗମାନଙ୍କ ସହ ଉପଭୋଗ କଲେ।
ନାଇଁ ସାଙ୍ଗମାନଙ୍କ ସହିତ ବସ୍ ବୁଲି ବାଲିକି ଖାଉଛୁ ଆ
ଆଚ୍ଛା, ଆପଣଙ୍କ କର୍ମସ୍ଥଳରେ ସହକ, ମୁଁ ସନ୍ଧ୍ୟାବେଳକୁ ଏବେ ବିସ୍କୁଟ୍ ଟି ଖାଇଥିଲି, ଆଉ କ୍ଷୀର ଟିକେ ପିଇଥିଲି।
ଯାହା ଆପଣ ମାନେ ଠିକ୍ ଠାକ୍ ଖା ଖିଆ ପିଆ କରୁଚନ୍ତି।
ହଁ ଖାଦ୍ୟ, ଖାଦ୍ୟ ଆମ ଦେଖନ୍ତୁ ଖାଦ୍ ହଁ ସଠିକ ଖାଦ୍ୟ ଖାଇବା ବି ଦରକାର। ଆମ ଶରୀର ସୁସ୍ଥ ସବଳ ର ଖିବା ପାଇଁ ଆମକୁ ସଠିକ ଖାଦ୍ୟ ହିଁ ଖାଇବା ଦରକାର।
ନିହାତି ନିହାତି, ଆମେ କଣ ଭାବୁଚେ, ଯେ କିନ୍ତୁ ମନ ହଉ
ହଁ, ହଁ ସେଇଟା ହଁ ସାଙ୍ଗ ମାନଙ୍କ ସହିତ ପଇଲେ ସେୟା ହିଁ ହିଁ ହବ, କିନ୍ତୁ ସାଙ୍ଗ ମାନର ହଁ ସାଙ୍ଗମାନେ ରହିଲେ ତ ନିଶ୍ଚିନ୍ତ ବାହାରେ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହବ।
ହୁଁ।
ଆପଣଙ୍କ କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ସବୁ କେମିତି ଭଲ ନା?
ବହୁତ ଭଲ।
ଆଚ୍ଛା।
ମାନେ ଏମିତି ସମୟ ବି ପଳାଏ ଆମେ ଜାଣି ପାରୁନା।
ବହୁତ ଭଲ ତାହେଲେ, ବହୁତ ଭଲ ସହକର୍ମୀ ଆପଣ ପାଇଛନ୍ତି ଆଉ।
ନିହାତି ଭଗବାନଙ୍କ ଦୟାରୁ ସହକର୍ମୀ ମୋ କାର୍ଯ୍ୟାଳୟରେ ବହୁତ ଭଲ। ମାନେ ମଜା ମସ୍ତ, କେତେବେଳେ ମଜା କରୁଛୁ ମସ୍ତି କରୁଛୁ, ଏବେ ତା ମାନେ ସମୟ ଚାଲି ଯାଉଚି ଜଣା ବି ପଡୁନି।
ଆଚ୍ଛା, ବହୁତ ଭଲ ବହୁତ ଭଲ। ଏଁ, ଲୁ କ ମାନେ ଯଦି ଭଲ ମିଳିବେ ହଁ ଦେଖନ୍ତୁ ଯେମିତି ପାଞ୍ଚ ଆଙ୍ଗୁଠି ସ ସମାନ ନୁହଁ ସେମିତି ସମସ୍ତେ ସମାନ ହେଇପାରିବେନି। ସମସ୍ତଙ୍କ ପାଖରୁ ଆମେ, ସମସ୍ତଙ୍କ ପାଖରେ ଆମେ ସ ଶତ ପ୍ରତିଶତ ଭଲ ଗୁଣ ଆମେ ପାଇପାରିବା ନା?
ନାଇଁ ସେଟା ତ ହେଇପାରିବନି। ଯେତିକି ସମୟ ରହୁଛନ୍ତି ଠିକଠାକ୍ ରହିଲେ ଭଲ ଆଉ।
ମୁଁ ଯୋଉଁ କାର୍ଯ୍ୟାଳୟରେ ବର୍ତ୍ତମାନ କାର୍ଯ୍ୟରତ ଅଛି, ସେଠି ଭଲ ବି ଅଛନ୍ତି ଖରାପ ବି ଅ ଅଛନ୍ତି। ଆମେ ଜଣ ଗୋଟେ ଲୋକଙ୍କ ପାଖରେ ଭଲ ବି ଭଲ ଜିନିଷ ବି ଥାଏ। ଖରାପ ଜିନିଷ ବି ଥାଏ। ଆମକୁ ଭଲ ଜିନିଷ ତାଠାରୁ ଗ୍ରହଣ କରିବାର ଅଛି। ବାସ୍ କଥା ହେଲା ଏୟା।
ବାସ ସେଥିପାଇଁ ତ ଯଦି ଆପଣ ଖରାପ ବିଷୟ ଟା ଗ୍ରହଣ କରିବେ। ଆପଣଙ୍କୁ ସେ ଖରାପ ହିଁ ଲାଗିବ। ସେ ସମସ୍ତଙ୍କ ପାଖରୁ ଆପଣଙ୍କର ତାଙ୍କର ଭଲ ଗୁଣ ଟାକୁ ଆପଣ ନେଇ ଆସିବେ। ତା ଆପଣଙ୍କୁ ସମସ୍ତେ ହିଁ ଭଲ ଲାଗିବ। ଆଉ କାର୍ଯ୍ୟ କରିବା ପାଇଁ ହିଁ ଭଲ ଲାଗିବ।
ନିହାତି ନିହାତି। ଆଉ ଏକଜୁଟ ଆଉ ଆମେ ଯାଉଛେ। ଆମେ ବେସରକାରୀ ଚାକିରିରେ, ଆମେ କାର୍ଯ୍ୟରତ ଅଛେ। ଏକଜୁଟ ହୋଇକି କାମ କାର୍ଯ୍ୟ ନ କରିବା, ଏକତା ହୋଇ ନହୋଇ କାର୍ଯ୍ୟ ନ କରିବା, ସିଏ ଆପଣଙ୍କୁ ସାହାଯ୍ୟ କରିବନି। ଆ ଆପଣ ତାଙ୍କୁ ସାହାଯ୍ୟ କରିବେନି। ତ କାର୍ଯ୍ୟ ସମ୍ଭବତେ
ତାପରେ ବି ଆମେ ଭୁବନେଶ୍ୱର ରେ ନା କି ଗାଁ ରେ ଅଛେ କି କଣ ଅଛେ କି ଆଜି କିଛି ପ୍ରୋବ୍ଲେମ, କିଛି ବି ଅସୁବିଧା ହେଲା ଘର ଲୋକ ପଳେଇ ଆସ ସାହାଯ୍ୟ କରିଦେବେ କି କଣ କରିବେ ସହକର୍ମୀଙ୍କୁ ନେଇକି ତ ଚଳିବାକୁ ପଡିବ।
ହଁ ନିହାତି ନିହାତି ତ ଏୟା କଥା ଆଉ
ଆଉ
ଆପଣ ଘରକୁ ଆଉ ଯାଇନାହାନ୍ତି?
ନାଇଁ ମୁଁ ତ ଘରକୁ ଯାଇନି ଆପଣ ଲାଷ୍ଟ ଟାଇମ ମାନେ ଶେଷଥର ପାଇଁ ଘରୁ କେବେ ଯାଇଥିଲେ?
ଶେଷ ସମୟ ପାଇଁ ମୁଁ ଘରକୁ ପୂର୍ବ ମାସରେ ଯାଇଥିଲି। ଏଁ ସେତେବେଳକୁ ଆଜ୍ଞା ଗ୍ରୀଷ୍ମ ଋତୁ ଚାଲିଥିଲା। ମାନେ ଏ ଏମିତି ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା ଆମ ଢେଙ୍କାନାଳ
ଓହୋ ଆପଣ ଆଉ ଆଉ ଆପଣ ସେ କଥା କହିଲେ ମାନେ ମୋ ମନେ ପଡିଯାଉଛି। ଇଚ୍ଛା ହଉଛି ଏବେ ଢେଙ୍କାନାଳ ପଳେଇବି।
ଆଛା ପୁରା ଅବିସ୍ମରଣୀୟ ମାନେ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ଢେଙ୍କାନାଳ।
ଆଜ୍ଞା ଆଜ୍ଞା ଆପଣଙ୍କ ଠୁ ଯେତିକି ଶୁଣିଲିଣି ମାନେ ଇଚ୍ଛା ହେଉଛି ଏବେ ଚାଲିଯିବା
ନିହାତି ମୁଁ ସେ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛି। ଯେହେତୁ ମୁଁ ମୋ ପାଇଁ ଗର୍ବ ମୁଁ ସେ ମାଟିର ଗୌରବ ମାନେ ଯେହେତୁ ମୁଁ ଜନ୍ମଗ୍ରହଣ କରିଛି ନିହାତି ଢେଙ୍କାନାଳ ଜିଲ୍ଲାକୁ ଆଗକୁ ନେବାକୁ ଚାହିଁବି। ତ ନିହାତି ସେଠି ବି ସେଠି ବି ସେମିତି ପ୍ରାକୃତିକ ସୌନ୍ଦର୍ଯ୍ୟ ଜାଗା ବି ଅଛି। ଆପଣତ କହୁଛନ୍ତି ଯାଇଛନ୍ତି ମହିମାଗାଧି ଯାଇଛନ୍ତି। କପିଳାସ ଯାଇଛନ୍ତି। ଏଇ ଦୁଇଟା ଜାଗା ଯାଇଛନ୍ତି। ତ ଅଲଗା ଜାଗା ଗୋଟେ ଯାଇନାହାନ୍ତି। ତ ଯେଉଁ ଦି ଜାଗାକୁ ଯାଇଛନ୍ତି ବି ସେ
ଯେଉଁ ଜାଗା କୁ ଯାଇନି ମୁଁ ମାନେ ଭାବୁଛି ଆପଣଙ୍କ କଥା ଶୁଣିକି ମତେ ସେତିକି ଇଚ୍ଛା ହେଉଛିକି ସେ ଜାଗାକୁ ଯିବା ପାଇଁ। ଥରେ ବି ତ ହଉ ଯାଇକି ବୁଲିକି ଆସିବା ପାଇଁ। ନିହାତି ନିହାତି ଆମର ବାର୍ତାଳାପ ଏତେ ହେଲାଣି ସାଙ୍ଗ ବି ଆମେ ହେଇଗଲେଣି। ନିହାତି ଯିବି। ବି ହେପଟେ ଯିବା ଗୋଟେ ଭୋଜି ଫୋଜି ଆୟୋଜନ କରିବା। ପୁରା ସମସ୍ତେ ସାଙ୍ଗ ମାନଙ୍କ ସହିତ ଯାଇଁକି ଭୋଜି ଫୋଜି ଆୟୋଜନ କରିକି ଖୁସି ବାସିରେ ସମୟ ଅତିବାହିତ କରିକି ତାପରେ ଆସ
ଆଜ୍ଞା ଏବେ ତ ବର୍ଷାଋତୁ ଆରମ୍ଭ ହୋଇଯିବ ବର୍ଷା ଋତୁ ରେ ଆପଣ ଆସୁନାହାନ୍ତି ବର ବେଶୀ ମାନେ ସାଧାରଣତ ସାପୁଆ ଡ୍ୟାମଟି ବର୍ଷାଋୁରେ ପ୍ରସିଦ୍ଧ କାହିଁକି ବର୍ଷାଋତୁରେ ଡ୍ୟାମ ପାଖ ପାଣି ପୁରା ଫୁଲ ଥାଏ ନା ତ ସେଇ ସମୟରେ ସାପୁଆ ଡ୍ୟାମ ଉପର ଦେଇକି ପାଣିଟା ତଳକୁ ଯାଏ। ତ ସେଇ ସମୟରେ ଆପଣ ସେଇ ସମୟରେ ଆପଣ ପୁରା ପୂର୍ଣ୍ଣ ଭାବରେ ଠିକ ଭାବରେ ଦେଖିପାରିବେ କି ସାପୁଆ ଡାମର ଆକାର କେମ ତି ସାପୁଆ ଡାମ ଦେଖିବାକୁ ବହୁତ ତାପରେ ବର୍ଷା ପଡୁଥିବ ତା ମାନେ ଭାବ ବନ୍ତୁ ତା
ମାନେ ତାକୁ ଭାବିଲା ଳକୁ
ଆଜ୍ଞା ମନରେ ସିଂହରଣ ସିଂହରଣ ହେଇଯାଉଥିବ।
ଆଜ୍ଞା ଆଜ୍ଞା। ଏବେ ପୁରୀ ଆଜି ଜଗନ୍ନାଥଙ୍କ ମନ୍ଦିର ମଁ ଆଜି ରା ରାତିଠାରୁ କାଲି ଦିନ ଦିଟା ପର୍ଯ୍ୟନ୍ତ ବନ୍ଦ ରହିବ ନା ଦର୍ଶନ?
ହଁ ହଁ ମୁଁ ଶୁଣିଥିଲି ମୋ ପରିବାରର ମୋ ମା ମାତା କହୁଥିଲେ କି ବନ୍ଦ ରହିବ। କେଉଁ କାର୍ଯ୍ୟ ପାଇଁ ବନ୍ଦ ରହିବ ସେ କଥା ମୁଁ ଜାଣିନି କିନ୍ତୁ
ସ୍ନାନପୂର୍ଣ୍ଣିମା ପାଇଁ ବୋଧେ କଣ ଏମିତି ଅଛି ବନ୍ଦ ରହିବ ବୋଲି। ମୁଁ ଏବେ ଏଇ ସନ୍ଧ୍ୟା ସମୟରେ ମୋର ଜଣେ ସାଙ୍ଗ ମତେ କହିଲେ ସାଙ୍ଗ ମତେ ଜଣେଇଲେ କି ଏବେ ଆଜ ଆଜି ରାତି ର କେ ସମୟଟା କେତେଟା କହିଲି ଭୁଲିଯାଇ ଥିଲି ଦିନ କାଲି ବି ମ କାଲି ଦିନ ଦିଇଟା ପର୍ଯ୍ୟନ୍ତ।
ଆଛା ମୋର ତ ସେଥିରେ ଏତେ ଜ୍ଞାତ ତ ନାହିଁ ଆଜ୍ଞା ମୋର ସେଥିରେ ତ ଜ୍ଞାତ ନୁହଁ ମୁଁ କିନ୍ତୁ ତଥାପି ମୁଁ ଶୁଣିଚି ଘରେ କହୁଥିଲେ ମା
ସେଇଠୁ ମୁଁ ଭାବିଲି ଯେ କାଲି ଛୁ ରବିବାର ଅଛି ନା ସବୁ କାର୍ଯ୍ୟାଳୟ ତ ବନ୍ଦ ଥିବ ସେଥିପାଇଁ ବହୁତ ସାରା ଲୋକ ବି ଯାଇଥିବେ ଯୋଉମାନେ ଯାଇସାରିଥିବେ ହୋଟେଲରେ ମାନେ ରହୁଥିବେ ସିଏ ଯାଇଁଙ୍କି ତାଙ୍କ ପାଇଁ ଯଦି ଜାଣିବ ତାଙ୍କର ଅବସ୍ଥା କଣ ହବ। ତାପରେ ବି ଆମର ଗୋଟେ ମାନେ ଏମତି ବି ଥାଏ ଯେ କି ଆମ ବାହାରେ ଆମେ ଲାଇନ ମାନେ ଧାଡିରେ ଠିଆ ହୁଅନ୍ତି ନା
ଆଜ୍ଞା।
ସେମାନେ ଧାଡିରେ ସେମିତି ଠିଆ ହେଇଥିବେ ପୁରୀ ପଣ୍ଡା ମାନେ ଜଣେଇବେନି ଇଏ କରିବେନି ସେମିତି ଧାଡିରେ ଲାଇ ମାନେ ଠିଆ ହେଇଥାନ୍ତି ସେମିତି।
ତ ସେଇଟା ବର୍ତ୍ତମାନ ପାଇଁ ଅସୁବିଧା ହେଇଯିବ ଯୋଉମାନେ ଜାଣିପାରିବେନି ସେମାନେ ଯଦି ଯଦି ସେମାନେ ନ ଜଣେଇଲେ ପୁରୀ ପଣ୍ଡା ମାନେ ତାହେଲେ ଏମିତି ଏମିତି ଧାଡି ରେ ଠିଆ ହେଇି ରହିଯାଇଥିବେ।
ଆଚ୍ଛା। ବହୁତ ଆଶ୍ଚର୍ଯ୍ୟଜନକ କଥା ଦୁଃଖ ବି ଲାଗିବ ପୁରୀ
ସେଇଟା ତ ଦୁଃଖ ମନରେ କେତେ ଆଶା କେତେ ଇଏ ବି ଗୁ ନେବେ ଜଗନ୍ନାଥଙ୍କୁ ଦର୍ଶ ନ କରିକି ଯିବା ମାନେ ସେମାନେ କେତେ କଣ ଭାବିଥିବେ। ଦୁଃଖ ଲାଗେ ଆଉ ଜଗନ୍ନାଥଙ୍କ ପାଖରେ ଗୋଟେ ପହଞ୍ଚି ଗଲେ ସେ ବ ମାନେ ଉ କଣ କହିଲେ ଶରୀର ରେ ସିଂହରଣ ଟା ଖେଳିଯାଏ ନା ସେ ପୁରା ଅଲଗା ପକାର ଆଉ ଯେତେବେଳେ ତାଙ୍କ ଆଖିରେ ଆଖୀ କି ତ ମିସ ମାନେ ସେମତି ମିଶିଯାଏ ପାରେନି ଅନେଇ ହୁଏନି ଆଉ ଆଉ ବି ଗୋଟେ କଥା ଏମିତି ଆପଣ ଭାବିକି କି ଯାଇଥିବେ ମୁଁ ଗଲେ ଜଗା କୁ କୁ ଏୟା କଇବି ଏଟା କହିବି ସେ ଟା କହିବି ମୋର ଏଇ ସବୁ ଅଭିଯୋଗ ଅଛି। ଆପଣ କିନ୍ତୁ ଏମିତି ଯେ ତା ପାଖ ପାଖରେ ଗୋଟେ ଯେ ଏମିତି ଯାଦୁ ଅଛି ଆପଣ ତା ପାଖକୁ ଯିବେ ତାକୁ ଦେଖିବେ ତାକୁ ଅନେଇଥିବେ ହେଲେ ଆପଣ ତାଙ୍କୁ କିଛି ବି କହିପାରନି ସେ କାରଣ କଣ ଡାକିଥାଏ ସିଏ ଆମକୁ ଦେଖିବା ପାଇଁ। ଆମେ ତ ଚାହିଁଲେ ତାକୁ ଦେଖିବା ପାଇଁ ଯାଇ ଆମେ ତ ସବୁବେଳେ ଦେଖୁଚନ୍ତି ଫୋଟୋରେ ହଉ କି ଆଉ କୌଣସି ମାନେ ଏ ଯୋଉ ବି ମାଧ୍ୟମରେ ହଉ ଫଟ ପଟ ଚିତ୍ରରେ ଆଉ କି କିମ୍ବା ପାଖରେ ଯୋଉ ମନ୍ଦିର ରହୁଛି ସେଠି ବି ଯାଇକି ଆମେ ଦେଖିପାରୁଚେ କିନ୍ତୁ ତା ଭିତ ଯେତେବେଳେ ଆମକୁ ଦେଖ ଖିବାର ଇଚ୍ଛ ଥାଏ ସେତେବେଳେ ସିଏ ଆମକୁ ଡାକିଥାଏ। ତ ଆମେ ଯେ ତାକୁ ସିଏ ଯେତେବେଳେ ଆମକୁ ଡାକିଚି ତାହେଲେ ସିଏ ଆମକୁ କଇବନି। ନା ଆମେ ତାକୁ ଆଉ କହିପାରିବାନି କିଛି କ ସିଏ ବା ଡାକିଚି।
ଆମେ ଦେ ତାଙ୍କୁ ଦେଖିକି ବା ସବୁ କିଛି ଭୁଲିଯିବା ଦୁଃଖ ସୁଖ ଯାହାବି ଥିବ ଆମେ ତାକୁ ଦେଖିକି ହିଁ ଭୁଲିଯିବା।
ମୁଁ ଏତେ ଥର ପୁରୀ ଯାଇଛି ମୁଁ ଭାବିକି ଯେ ମୁଁ ଆଜି ତାକୁ ଏଇଆ ପଚାରିବି ଏଇଆ କଇବି କି କଣ କରିବି? ଯେତେବେଳେ ମୁଁ ତା ପାଖକୁ ଯାଏ ନା ମାନେ ମୋ ପାଟିର ଭାଷା ହିଁ କିଛି ନଥାଏ ମାନେ ତାକୁ କହିବା ପାଇଁ କିଛି ଶବ୍ଦ ମାନେ ପାଟି ହିଁ ଖନି ମାରିଯାଏ। କିଛି ମାସ ତାକୁ ଏମିତି ଅନେଇ ଦେଲେ ଆତ୍ମା ପୁରା ଶାନ୍ତି ହେଇଯାଏ।
ହଁ ନିହାତି ନିହାତି ସେ ସେ ସେମିତିକା ବି ଜଗତର ନାଥ ଠାକୁର ଜଗନ୍ନାଥ। ତାପରେ ସିଏ ଆମ ଓଡିଶାର ଇଷ୍ଟ ଆମ ମାନଙ୍କ ଓଡିଆ ମାନଙ୍କର ଇଷ୍ଟ। ଆଜ୍ଞା ନିହାତି ତ ତାଙ୍କୁ ଦେଖିଲେ ନିହାତି ନିଜ ଦୁଃଖ କଥା କହିବାକୁ ନିଜ ଦୁଃଖ କଥା କହିବାକୁ ଲାଗେ। କିନ୍ତୁ ତାଙ୍କ ଆଗରେ ପାଟି ହିଁ ଖୁଲେନି ତାଙ୍କ ଆଗରେ ଆମେ କିଛି କହି କହି ହିଁ ପାରନ୍ତି ନାହିଁ। ନିଜ ମନର କଥା। ସିଏ ଖାଲି ଡାକନ୍ତି ଖାଲି ମାନେ ଦେଖିବା ପାଇଁ ଡାକନ୍ତି।
କି ମତେ କହୁଚନ୍ତି କି ବର୍ତ୍ତମାନ ପାଇଁ ପହଡ ପଡିଯିବ।
ଆଜ୍ଞା।
ମୁଁ ଯାଇଁକି ଯେମିତି ଦର୍ଶନ କରିଛି କି ଯାଇକି ଠାକୁରଙ୍କୁ ଦର୍ଶନ କଲା ପର୍ଯ୍ୟନ୍ତ ସେ ପହଡ ପଡ଼ିନଥି ଲା।
ଆଚ୍ଛା ମାନେ ଆପଣ ଦର୍ଶନ କରିସାରିଲା ପରେ ବି ପହଡ ପଡିିନଥିଲା।
ଦର୍ଶନ କରିସାଇଲା ମାନେ ମୁଁ ଯାଉଚି ଏପଟେ ସବୁ ପହଡ ପଡି ପଡି ପଡି ପଡି ଯାଉଛି ମାନେ ତାଙ୍କ ଲୀଳା ପୁରା ଆପାରପାର।
ହଁ ସେଇ ସମୟରେ ଆପଣ ଦେଖିଥିବେ ଭଗବାନଙ୍କୁ କେତେ ଖୁସି ଲାଗିଥିବା ଆପଣ ସେଇ ମୁହୂର୍ତ୍ତ ସେଇ ଗୁରୁତ୍ୱ ସେ ଅତି ଅତ୍ୟନ୍ତ ମାନେ
ନା ସେଇଟା ବୁଝିବାଟା ପାଇଁ ବହୁତ ସା ମାନେ ଆଉ କେବେ କଥା ହେଲେ ଏ ମୁଁ ଆ ପଣଙ୍କୁ କହିବି ତା-ତାଙ୍କର ଲୀଳା ପରା ଅପାରପାର।
ଆଚ୍ଛା।
ଆପଣ ତ ବହୁତ ଥର ଯାଇଥିବେ ଆଉ ନାଇ କୁହନ୍ତୁନି।
ଆଜ୍ଞା ଠିକ ଅଛି ମୁଁ ପରବର୍ତ୍ତୀ ବାର୍ତ୍ତାଳାପରେ ଆପଣଙ୍କୁ କହିବି ବର୍ତ୍ତମାନ ତ ସମୟ ଆମର ଜାଣିଛନ୍ତି ଆପଣ
ଆଜ୍ଞା ଆଜ୍ଞା ଆଜ୍ଞା। ନିହାତି ଆମେ କଥା ହବା ଉ ପରବର୍ତ୍ତୀ କଥାରେ ଆମେ ନିହାତି ସେଇ ଯୋଉ ସମୟ ଟା ମୁଁ ଆପଣଙ୍କୁ ସାଙ୍ଗରେ ମାନେ କହିବି ଆପଣଙ୍କ ସହିତ ସେ କଥା ଆ ଠିକ୍ ଅଛି। ରହିଲି ଆଜ୍ଞା ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।